ହ୍ୟାଲୋ ହଁ ସାର୍ ନମସ୍କାର ଭଲ ଅଛନ୍ତି?
ହଁ ଭଲ ଅଛି ମ୍ୟାଡାମ ନମସ୍କାର।
ହଁ। ହଁ ମୁଁ ବି ଭଲ ଅଛି ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ସେ ଜଗନ୍ନାଥଙ୍କ କୃପାରୁ ବୋହୁତ ସୁଗମରେ ଅଛନ୍ତି। ଆପଣଙ୍କର ସମସ୍ତେ କେମିତି ଅଛନ୍ତି?
ହଁ ହଁ ସବୁ ଭଲ ଅଛନ୍ତି। ଆଉ କଣ ଏଇ କିଛି ନାଇଁ ଏଇ ଆମର ଗୋଟେ ଆ ଏଇ କୁକୁର ଟେ ରଖିଛୁ ନା ତାକୁ ଟିକେ ବୁଲେଇବା ପାଇଁ ବାହାରିଥିଲି ଆଉ।
ବୋହୁତ ବଢ଼ଆ କଥା।
ହଁ ଆପଣ ତା ନାଁ ଅଛି ଜ୍ୟାକି।
ଯାକି ବୋହୁତ ସୁନ୍ଦର।
ହଁ ଆଉ ଆପଣ କଣ କରୁଥିଲେ?
କିଛି ନାଇଁ ସନ୍ଧ୍ୟା ବେଳେ ଟିକେ ମନ ଫୁର୍ତ୍ତି କରିବା ପାଇଁ ବାହାର ଆଡେ ଆସିକି ବୁଲାବୁଲି କରୁଥିଲୁ ଆଉ।
ଓହୋ ଆଉ ପଶୁ ପକ୍ଷୀ ଭଲ ପାଆନ୍ତି?
ପଶୁପକ୍ଷୀ ସେମିତି ଆ ମାନେ ଏତେ ବି ଭଲ ନାହିଁ ଯୋଉଗୁଡାକ ଦେଖିବାକୁ ଟିକେ ଶୁ ସୁନ୍ଦର ଲାଗନ୍ତି ସେମାନଙ୍କୁ ମାନେ ଟିକେ ଧରିବାକୁ ଇଛା ହୁଏ କିନ୍ତୁ ଅନ୍ୟ ସମସ୍ତ ଙ୍କୁ ତୋ ସେମିତି ଇଛା ନାହିଁ।
ହୁଁ ହୁଁ।
ଆପଣଙ୍କୁ ବୋଧେ ବୋହୁତ ପଶୁ ପକ୍ଷୀ ଭଲ ଲାଗନ୍ତି ସେଥିପାଇଁ
ଓହୋ ହଁ ହଁ ହଁ। ଘରେ ଅଛି କୁକୁର ପୁଣି ସାହିର କୁକୁର ମାନଙ୍କୁ ମଧ୍ୟ ରଖିଛୁ ଆମେ। ମାନେ ଆସନ୍ତି ଆମ ଘରେ ସେମାନେ ଖାଆନ୍ତି। ପୁଣି ଶୁଅନ୍ତି ମଧ୍ୟ ଘର ବାହାରେ। ତାପରେ ଯାଆନ୍ତି ଆଉ ବୁଲାବୁଲି କରନ୍ତି ଆଉ ବାହାରେ ବୁଲାବୁଲି କରନ୍ତି। ଏଇ ଯୋଉ ଘର କୁକୁର ଟା ଘରେ ହିଁ ରୁହେ।
ବୋହୁତ ବଢିଆ ଯୋଉ କହିଲେ ଆପଣ କୁକୁର ମାନେ ବି ଆସି ଖାଆନ୍ତି ମାନେ କଣ ସେଗୁଡାକ ଯୋଉ ଆମର ବୁଲା କୁକୁର ସାହି ମାନଙ୍କରେ ବୁଲୁଛନ୍ତି ସେଇ
ହଁ ହଁ ହଁ ସାହିରେ ଯୋଉ କୁକୁର ଗୁଡା ବୁଲୁଥାନ୍ତି ସେଇ କୁକୁର ମାନଙ୍କ ପାଇଁ ବି ମଧ୍ୟ ଆମ ଘରେ ଚାଉଳ ପକା ହୁଏ ରୋଷେଇ କରାହୁଏ।
ବୋହୁତ ବଢିଆ ଆପଣ ଗୋଟେ ଯା କୁକୁର ମାନଙ୍କର ଯୋଉମାନେ କି କଥା କହିପାରିବେନି କି ସେମାନେ କିଛି ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ତାଙ୍କରି ମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଏଇ ଗୋଟେ ବୋହୁତ ବଡ଼ କଥା ଆପଣ କରୁଛନ୍ତି।
ପୁଣି ସେମାନଙ୍କୁ ସନ୍ଧ୍ୟାରେ ମଧ୍ୟ ତାଙ୍କ ମାନଙ୍କ ପାଇଁ ଖାଇବା ଆଣି ତମ ମାନେ ରୁଟି ବ୍ରେଡ ଏଗୁଡାକ ଦିଆ ହୁଏ।
ବୋହୁତୁ ବଢିଆ ଆଜ୍ଞା।
ହଁ। ଆଉ ରଖିନାହାନ୍ତି କିଛି ଘରେ ମାନେ ଆ ଅଲଗା କିଛି ବି ନାହିଁ ଶୁଆ ଇଏ ସେ କିଛି ନାହିଁ।
ନାଇଁ ଘରେ ତ ମୁଁ ରହୁନି ମୁଁ ଛାତ୍ରାବାସରେ ରହୁଛି ତ ଘରେ ଏଇଗୁଡାକ ମା ବାପା ମା କରିବେନି ନା।
ହୁଁ ହୁଁ। ଆମର ହଁ। ଆମର କଣ ନା ଘରେ ଆହୁରି ମାଛ ରଖିଛୁ ମାଛ ମଧ୍ୟ ଅଛି। ଅଛି ଆଉ କଇଁଛ ଅଛି।
ସେମାନଙ୍କୁ ଖାଇବାକୁ କଣ ଦଉଛନ୍ତି ମାଛ କଇଁଛ ରଖିଛନ୍ତି।
ମାଛ ମାଛ ମାନଙ୍କର ମାଛ ମାନଙ୍କର ଦାନା ଅଛି ଦାନା ରଖିଚୁ ସେମାନୁଙ୍କୁ କିଣିକି ଆଣିଚୁ ବାହାରୁ। କିଣିକି ଆଣିଚୁ ଆଉ ଦାନା ଗୁଡାକ। ଆଉ ସକାଳ ବେଳେ ଦଉଥାଉ ପୁଣି ରାତି ଓଳି ଦେଇଥାଉ ଦି ଓଳି ଦିଆ ହୁଏ ସେମାନଙ୍କୁ ଖାଇବା ପାଇଁ ଆଉ।
ଇଏତ ଗୋଟେ ବହୁତ୍ ବଢିଆ କଥା ଆପଣ କୁକୁର ମାନଙ୍କୁ ଖାଇବାକୁ ଦେଉଚନ୍ତି ପୁଣି ମାଛ ଗୁଡା ରଖିଚନ୍ତି ମାଛ ମାନଙ୍କୁ ବି ବାହାରୁ ଦାନା କିଣିକି ଆଣୁଚନ୍ତି ଯଉଗୁଡାକ ଅଧିକ ଦାମ୍ ବି ହୋଇଥାଏ।
ହଁ। ପୁଣି ଆହୁରି କଇଁଛ ମାନେ ବି ଅଛନ୍ତି କଇଁଛ ଦିଟା ଅଛି। କଇଁଛ ଙ୍କୁ ଦିଆ ହୁଏ ମୁଢି ଦେଇ ଦଉଚୁ। ଦିନ ବେଳେ ଥରେ ରାତିରେ ଥରେ ମୁଢି ଖାଆନ୍ତି ସେମାନେ।।
ଆଛା ତାଙ୍କ-ଆ- ଆପଣ ମତେ କହିପାରିବେ ତାଙ୍କୁ ଯଉ ପ୍ରକାର ପୋଷଣ ଦରକାର ସେଇ ପୋଷଣ ଗୁଡାକ ସେ ସେ ମୁଢି କିମ୍ବା ଆପଣ ଯଉ ଦାନା ଦଉଚନ୍ତି ସେ ଦାନାରୁ ମିଳିପାରୁଚି କି?
ହଁ -ହଁ- ହଁ ସେଇ -ସେଇ ସବୁ ମିଶିକି ଖାଇଲେ ସେମାନଙ୍କର ଖାଦ୍ୟରେ ସେଇ ଯଉ ଦାନାରେ ଥାଏ ମିଶିକି। ତ ସେ ସବୁ ଦେଲେ ସେମାନେ ଖାଇକି ବୁଲାବୁଲି ରୁହନ୍ତି। ଅଛନ୍ତି ତ ବହୁତ ବର୍ଷ ହେଲାଣି ଅଛନ୍ତି କଇଁଛ କଣ୍ ନା ସାନ କଇଁଛକୁ ନେଇକି ଆସିଥାଉ ଟିକେ ମିଡିୟମ୍ ସାଇଜ୍ ବଡ ମଧ୍ୟମ ଧରଣର ବଡ ସା- ହେଲେ ସେମାନଙ୍କୁ ପୁଣି ଥରେ ଆମେ ବାହାରେ ନେଇ ଛାଡିଦଉ। ନଦୀରେ ଛାଡି ଦଉ ନହେଲେ କୂଅଁ ରେ ଛାଡି ଦଉ ପୋଖରୀରେ
ଆଜ୍ଞା ସେମିତି ମୁଁ ନାହିଁ ମୁଁ ବହୁତ୍ ଜାଗାରେ ଦେଖିଚି କଇଁଛ ମାନେ କିମ୍ବା ମା ଛ ମାନେ ସେମାନେ ଗୋଳିଆ ପାଣି କିମ୍ବା କାଦୁଅ ପଙ୍କ ଏଇଗୁଡାକୁ ବହୁତ୍ ପସନ୍ଦ୍ କରନ୍ତି। ତ ସେଇଗୁଡ଼ାକରୁ ସେମାନେ ନିଜ ଖାଦ୍ୟ ନିଜେ ସଂଗ୍ରହ କରିଥାନ୍ତି ତ ଆ ଆପଣ ସ-ପାଣିକୁ ପୁରା ସଫା ରଖିଥିବେ ସେ ସଫା ପାଣିରୁ ବି ଏମିତି ବହୁତ୍ ଏ ପ୍ରକାର ପୋଷଣ ଆସ୍- ସେମାନଙ୍କୁ ମିଳୁନଥିବ।
ହଁ- ନାଇଁ ସେଇ କଣ୍ ଯେ ସେମାନଙ୍କର ପାଣି ଯେତେବେଳେ ମଇଳା ହେଇଯାଏ ଆମେ ଧୋଇ ଦଉ ସେମାନଙ୍କୁ ସଫା ରଖି ଦଉ ସଫା ପାଣି କରିଦଉ। ପୁଣି ସେ ପାଣିରେ ଗୋଟେ ଲିକୁଇଡି ଟେ ଆମକୁ ତରଳ ପଦାର୍ଥ ଟେ ଗୋଟେ ଦେଇ ଥାନ୍ତି ସେମାନେ ଦୋକାନରୁ ଆଣିଥାଉ ସେଇଟା ପକେଇ ଦଉ ବଧେ ସେଇଟାରେ ସେମାନେ ରୁହନ୍ତି ଅଧିକ ଟା ସମୟ ଆଉ।
ନିଶ୍ଚୟ -ନିଶ୍ଚୟ ଘରେ ଆମେ ରଖିବା ମାନେ ଏଇଗୁଡାଏ ପଶୁ ଏଇ ପ- ପଶୁ, ପକ୍ଷୀ ମାନଙ୍କୁ ତାହେଲେ ଆଉ ତାଙ୍କର ବି ବହୁତ୍ ଭଲ ଭାବରେ ଯତ୍ନ ନେବାକୁ ପଡିବ ତାଙ୍କୁ ସଫାସୁତର ରଖିବାକୁ ପଡିବ ସେମାନେ ଯଉ ଜାଗାକୁ ରହିବେ ତାକୁ ବି ସଫାସୁତର ରଖିବାକୁ ପଡିବ କେମିତି ଅଲଗା ବଡ ଜୀବଜନ୍ତୁ ମାନେ ତାଙ୍କ ପାଖକୁ ନଯାଏ ସେଗୁଡାକର ବି ମଧ୍ୟ ଧ୍ୟାନ ରଖିବାକୁ ପଡିବ।
ହଁ- ହଁ ସତ କଥା ଆଉ କଣ ହୁଏନ୍ ନା ସେମାନଙ୍କୁ ଅକ୍ସିଜେନ୍ ମଧ୍ୟ ଲଗେଇ ଦେଇଚୁ ଅକ୍ସିଜେନ୍ ଲାଗିଥାଏ ସେମାନଙ୍କୁ ପାଣି ରେ ମିଶେଇକି ଲଗା ହେଇଥାଏ ମେସିନ୍ ଗୋଟେ ଥାଏ ଅକ୍ସିଜେନ୍ ମେସିନ୍ ଟେ। ସେଇ ମେସିନ୍ ବି ଲଗା ହେଇଚି।
ଆପଣ କଣ ତାଙ୍କୁ ଛୋଟ ପାତ୍ରରେ ରଖିଚନ୍ତି ନା ବଡ କାଚ ପାତ୍ରରେ ରଖିଚନ୍ତି?
ନାଇଁ ଆମ ହାତ ସେତିକି ହବ ମାନେ ପାପୁଲି ପାପୁଲି ସାଇଜ୍ ର ହବ ଆଉ ତାଠୁ ଟିକେ ବଡବଡ ମାଛ ରଖିଚୁ। ବଡ ଆକ୍ଵାରିମ୍ ରେ।
ନାଇଁ ମୁଁ ସେ କାଚ ପାତ୍ର କଥା କହୁଚି ସେ କାଚ ପା
ହଁ ହଁ କାଚ କାଚରେ କାଚରେ ହିଁ ରଖା ହେଇଛି ବଡ ସାଇଜର।
ବହୁତ ବଢିଆ।
ଆଉ କୁକୁରକୁ ତ ବନ୍ଧା ହେଇକି ଘରେ ରଖା ହେଇଥାଏ, ଘର ଭିତରେ ବନ୍ଧା ହୁଏନି। ତାକୁ ଛଡା ହୁଏ। ବୁଲୁଥାଏ ସିଏ ଆଉ, କାହିଁକ ନା ମା ର ମୋର ଦୁଇ ଜଣ ହିଁ ରହୁ। ତ କୁକୁର ଟା ଅଛି ଯେ ଆମେ ପୁରା ନିର୍ଭୟରେ ଘର ଭିତରେ ରହି ପାରିଥାଉ।
ହଁ ହଁ ସେମାନେ ବି ଗୋଟିଏ ଦ୍ୱାରପାଳ ଘରେ କାହାର ଦ୍ୱାରପାଳ ଭଳି କାମ କରନ୍ତି କଣ ପାଇଁ ନା ଯଦି କିଏ ଘରକୁ। ପଶି ଆସିବ ବିନା କାରଣରେ ତ ସେମାନେ ଭୁକ୍ ଭୁକିବା ଷ୍ଟାଟ୍ କରିବେ, ଆଉ ଆମ ମାନକୁ ମଧ୍ୟ ସତର୍କ କରାଇଦେବେ।
ହଁ ହଁ ସେଇ କଥା ଆମକୁ ଆଉ କଲିଙ୍ଗ ବେଲ ବି ଦରକାର ହୁଏନି, ସେଇ ଯଦି କିଏ ଟିକିଏ ଗେଟ୍ ପାଖରୁ ମଧ୍ୟ ଯାଉଥାନ୍ତି ଗେଟ୍ ସାଉଣ୍ଡ ହେଲା ତ ସେମାନେ ଭୁକିବା ଷ୍ଟାଟ କରିଦିଅନ୍ତି ତ ଆମେ ଜାଣିଦଉ ଯେ କିଏ ଗୋଟେ ଆସିଛି, ତ ଯାଇ ଖୋଲିଲାରୁ କିଏ ଆସିଥାନ୍ତି।
ନିଶ୍ଚୟ କେବଳ ଭଲ ନୁହେଁ ବହୁତ ଖରାପ ଲୋକ ମଧ୍ୟ ବହୁତ ପ୍ରକାର ଉଦ୍ଦେଶ୍ୟରେ ଆସିଥାନ୍ତି। ଯେମିତି କି ଚୋରମାନେ ବି ଆସିଲେ ସେମାନେ। ପୂର୍ବରୁ କୁକୁର ମାନଙ୍କୁ ପ୍ରଥମରୁ ସ ତ ସୂଚନା ମିଳିଯାଏ ସେମାନେ ପ୍ରଥମରୁ ସ ସତର୍କ କରେଇ ଦିଅନ୍ତି ଆଉ ସେମାନେ ଆପଣ ଏବେ ଆପଣ ଏବେ ଗୋଟେ ବର୍ତ୍ତମାନର ସମାଜ ଦେଖିଥିବେ। ଯେ ଗୋଟେ କୁକୁରଟେ କେମିତି ବହୁତ ଛାତ୍ର ମାନଙ୍କ ଜୀବନ ବଞ୍ଚେଇଲା।
ହୁଁ।
ଗୋଟେ ସାଫ ଆସିଥୁଲା ତାକୁ କାଟିବା ପାଇଁ ଆଁ ଲୋକ ପିଲା ମାନଙ୍କୁ। କାହାକୁ କ୍ଷତି କରି ପହଞ୍ଚେଇଥାନ୍ତା କିନ୍ତୁ ଏ କୁକୁରଟି ନିଜର ବଳିଦାନର ପରିଚୟ ଦେଲା।
ବଢିଆ ବଢ଼ିଆ। କୁକୁର ରଖିବା ବହୁତ ଭଲ ବିଷୟ ଟା। କାହିଁକି ନା ସବୁ ଜାଗାରେ ଆମକୁ ସେ ହେଲ୍ପ କରିଥାଏ ଆମେ ଯେତେବେଳେ ସ୍କୁଲ ଯାଉ ଯାଉଥାଉ। ତ ସେ ସ୍କୁଲରେ ଆମେ ଯେତେବେଳେ ପଢୁଥୁଲୁ ସେ ଟାଇମରେ କଣ ହୁଏ ନା ସେ ସମୟରେ। କୁକୁର ଆମ ସହିତ ଆ ସେଥାଏ ଆମେ ଆମେ ଯାଉଥୁବୁ ସାଇକେଲରେ ନହେଲେ ଚାଲିକି ଯାଉଥୁବୁ। ସେ ଆମ ପଛରେ ପଛରେ ଆସିଥାଏ ଆମେ ସ୍କୁଲ ଭିତରକୁ ପଶିବୁ। ବାଉଣ୍ଡ୍ରି ଭିତରକୁ ଯିବୁ ପୁରା କ୍ଲାସ ରୁମ୍ ଗଲାଯାଏ ସେ ଆସୁଥାଏ। ଗଲା ପରେ ସେ ରିଟର୍ଣ ମାନେ ପୁଣି ଥରେ ଘରକୁ ଫେରି ଆସିଥାଏ ସେ। ଆଉ। ହୁଁ ହଁ ଆଉ ଆମର ସେ ଯୋଉ ସାହି କୁକୁର ଗୁଡାକ କଣ କରନ୍ତି। ସାହି ଲୋକଙ୍କୁ ବି ଚିହିଁ ଥାନ୍ତି। ତ ସାହିର କୋଉ ଗୋଟେ ଅଙ୍କଲ କି ଆଣ୍ଟି କିଏ ବାହାରେ ରହୁଥାନ୍ତି ସେମାନେ ବି ଯଦି ଆସିଥାନ୍ତେ। ତାଙ୍କ ଛୁଟି ଦିନରେ ଘରକୁ ଆସିଥାନ୍ତି ସେମାନେ ଯେତେବେଳେ ଯାଉଥାନ୍ତି ତ ବସ୍ ସେ ବସିଲା ଯାଏଁ ସେ କୁକୁର ଗୁଡା ଜଗିଥାନ୍ତି ସେମିତି। ବସ୍ ଗଲା ପରେ ଆସିବେ ଘରକୁ ସେମାନେ।
ନାଇଁ ଏ କଣ ପାଇଁ ହୁଏ ନା ଯଦି ଆପଣ ଗୋଟେ ପୋଷା କୁକୁରକୁ ରଖିବେ ଗୋଟେ କୁକୁରକୁ। ଖାଇବା ପତ୍ର ଆଣିକ ଦେବେ ତାକୁ ଠିକ୍ ସେ ଯତ୍ନ ନେବେ ତାର। ରକ୍ଷଣାବେକ୍ଷଣ କରିବେ ସେ ତାହେଲେ ଆପଣଙ୍କର ସବୁ କାମ ସେ କରିବ।
ହୁଁ।
ସେ ଆପଣଙ୍କର ଗୋଟେ ମାନେ। ଯେମ୍ତି କଥାରେ ନାହିଁ ଶହେଟା ପୁଅ ଥିବା ଅପେକ୍ଷା ଗୋଟେ କୁକୁର କିମ୍ବା ଗୋଟେ ଗ
ହଁ-ହଁ-ହଁ ଠିକ୍ କଥା। କୁକୁର ବହୁତ୍ ଉପକାରୀ ଜନ୍ତୁ ମାନେ ଜନ୍ତୁ ପଶୁ ଭଲ୍ ଲାଗେ। ଆଉ କଣ ନା ଏଇ ଯୋଉ ପୋଲିସ୍ ଡିପାର୍ଟମେଣ୍ଟରେ ଆମର ଯୋଉ ପୋଲିସ୍ ଏ ଥାନା ଗୁଡାକରେ ବି ମଧ୍ୟ କୁ କୁର ରଖିଥାନ୍ତି ସେମାନେ ଚୋର ଧରିବା ପାଇଁ।
ସେମାନେ ତାକୁ ପୁରା ପ୍ର ମାନେ ବହୁତ୍ ପ୍ରକାରର ତାକୁ ଟ୍ରେନିଂ ଦେଇଥାନ୍ତି। ଯେ କେମିତି ସେ ମାନେ ସବୁ ପ୍ରକାର ସେ ମାନେ ପରିବେଶ ସହିତ ଖାପ ଖୁଆଇ ଚଳିପାରିବ। ଆଉ ଆପଣ ଦେଖିଥିବେ ସେ କୁକୁରା ଗୁରା ବହୁତ୍ ବଡ-ବଡ ଆଉ ସେଗୁଡାକ ଆମର ସେ ଦେଶୀ-ଦେଶୀ କୁକୁର ନାହିଁ ସେଗୁଡା ସବୁ ବିଦେଶରୁ ଅଣାଯାଇଥାଏ, ଆଉ ତାଙ୍କର ଘ୍ରାଣ ଶକ୍ତି ମଧ୍ୟ ଅଧିକ ଥାଏ।
ହଁ କେତେ ବଢିଆ ବିଷୟ ନେଇକି ଆଉ ଆମେ ତ ଆମ କୁକୁରକୁ ବହୁତ୍ ସଫା ସୁତୁରା ର ଖିଥାଉ ମାନେ ତାର ଶୋଇବା ପାଇଁ ମଧ୍ଯ ତା ପାଇଁ ବି ଆମେ କନ୍ଥା ସିଲେଇ ଦେଇଚୁ, ତାକୁ ଶୋଇବା ପାଇଁ ସେ-ସେ ଜାଗା ଗୋଟେ କରିଦେଇଚୁ, ସେ ଜାଗାରେ କନ୍ଥା ଏଗୁଡାକ ପାରି ଦେଇଚୁ, ସେ ସେଠି ଶୁଏ। ତାପରେ ତାକୁ ଯଦି ରାତିରେ କିଛି ବି ଅ ମାନେ ପା ଏଇ ଯେ ବାହାରକୁ ଯିବାର ଥିବ ତାର ଟଏଲେଟ୍ ପାଇଁ ତ ସେ ଉଠିପଡ଼େ, ଉଠିକି ନିଜେ ଯାଏ।
ନିଶ୍ଚୟ-ନିଶ୍ଚୟ ଯେମିତି ହେଲେ ବି ସଫା ସୁୁତୁରା ରଖିବା ଦରକାର୍, ଯତ୍ନ ନେବା ବି ଦରକାର୍। ନେଲେ ହିଁ ସିଏ ଆପଣଙ୍କର ଗୋଟେ ବିଶ୍ୱସ୍ତ ପଶୁ। କିମ୍ବା ପଶୁଜନ୍ତୁ ଭଳି କାମ ଦେବ।
ହୁଁ ଆଉ କଣ ହେଇଥାନ୍ତା ଏ ହଁ ସବୁବେଳେ କଣ ସପ୍ତାହକୁ ଦୁଇଥର ନହଲେ ତିନି ଥର ଆମେ ତାକୁ ଗାଧେଇ ଦେଇଥାଉ ମଧ୍ୟ। ପୁରା ସାମ୍ପୁ ସାବୁନ୍ ପୁରା ଲଗେଇକି ତାକୁ ସଫା କରିଦେଇଥାଉ ହୁଁ। ତାର ନଖ ମଧ୍ୟ ବଢିଯାଏ ନା, ନଖ ମଧ୍ୟ କାଟି ଦଉ। ତାକୁ ପୁରା ମାନେ ଗୋଟେ ଘରର ସଦସ୍ୟ ଭାବିଥାଉ ଆଉ।
ମାନେ ତାକୁ ଘରର ଗୋଟେ ପିଲା ଭଳି ଆପଣ ରଖିଚନ୍ତି ତାକୁ ପୁରା ରକ୍ଷଣା ବକ୍ଷଣ କରି।
ଏ ଘର ଘରେ ଆମେ ଦୁଇ ଜଣ ଯେହେତୁ ରହୁ ପୁରା ଖାଲି-ଖାଲି ଲାଗେ ଆମକୁ। ତ କୁକୁର ଟା ରହିଲେ ଆମକୁ ବହୁତ୍ ଭଲ୍ ଲାଗେ, ମାନେ ଆଉ ଜଣେ ଅଛି ତ ତା ପଛରେ ଆମେ ଲାଗିଥାଉ ତା ପଛରେ ଆମର ସମୟ ବି କେତେବେଳେ ପଳାଏ ଆମେ ଜାଣି ପାରିନଥାଉ ହୁଁ।
ଆପଣଙ୍କର ମୂଲ୍ୟବାନ୍ ସମୟ ବି ତା ଅତିବାହିତ ହେଉଥିବ ଆପଣଙ୍କର ବହୁତ୍ ଗୋଟାଏ ସୁନ୍ଦର ମୋ ସୁନ୍ଦର-ସୁନ୍ଦର ମୁମେଣ୍ଟ ବି ତା ସହିତ ଥିବ?
ହୁଁ-ହୁଁ ବହୁତ୍ ସାରା ଆପଣ କେବେ ଘରକୁ ଆସିଲେ ଫଟୋ ଗୁଡାକ ମଧ୍ୟ ଦେ ଖେଇଦବୁ ଆମେ ଭିଡିଓ ଦେଖେଇବୁ। ସେ ଆମ ସହିତ ଖେଳେ ମଧ୍ୟ, ବଲ୍ ଫଲ୍ ଆଣିବୁ ଖେଳେ ସିଏ ଆମ ସହିତ। ଆଉ ବେଳେବେଳେ ହୁଁ।
ହଉ ମ୍ୟାଡମ୍ ଆପଣଙ୍କ ସହିତ କଥା ହଇକି ବହୁତ୍ ଖୁସି ଲାଗିଲା, ଆଉ ଆପଣଙ୍କର ସେଇ ପଶୁ ପକ୍ଷୀ କେତେବେଳେ ବି ଆମକୁ ଦେଖେଇବେ।
ହଁ-ହଁ ନିଶ୍ଚୟ-ନିଶ୍ଚୟ, ହଉ ସାର୍। ଓକେ ସାର୍ ରଖିଲି ନମସ୍କାର।
ନମସ୍କାର।